ମୁଁ ବସିଥିଲି ତମେ କଣ କରିୁଛ?
ଏଇ କାମ ସରିଲା ଏଇ ଆସିଛ ବସିଚ ଆଉ
ଆଛା କୋଉଠି ଏବେ ଘରେ
ହଁ ଘରେ ତମେ?
ହଁ ମୁଁ ବି ଘରେ
ଓହୋ ଆଉ କଣ ଖାଇଥିଲୁ ସକାଳୁ
ମୁଁ ସକାଳୁ ରୁଟି
ହୁଁ
ମୁଁ ଖାଇନି ଏପଜତେ ଜଳଖିଆ ତ ଆମେ ଯଠି ଖାଉ ତାଙ୍କର ବନ୍ଦ ମାର୍କେଟ ରୁ ଆଣିବି ଖାଇବି ଆଉ ଖାଇନି ହଁ
କାଇ କି
ଆମେ ଟିକିେ ଆମର ଟିକିେ ଅଛି ଅଲଗା କାମ ତ ସେଥିପାଇଁ ଟିକେ ଟାଇମ୍ଁ କିଛି କରିବାକୁ ଆଉ
ଓ ହୋ
ଆ ଏ ଦେଖିଛ ନା କେମତି ପାଗଟା ହଉଛି ତମ ଆଡେ ବର୍ଷା ହଉଛି ନା
ହଁ ବର୍ଷ ତ ଟିକେ ଟିକେ ଟିକେ ଟିକେ ହଉଥିଲା ଏବେ ଆଉ ଏବେ ହଉନି ଏବେ କିନ୍ତୁ ପାଗଟା ଟିକେ ଇଏ କରିଛି ଆଉ
ନା ମୋର ଏବେ ଟିକେ ବର୍ଷା ଟା ପକେଇଲା ମୁଁ କହିଲି ପାଗଟା ଯୋଉଠି ନର୍ମାଲ ଥିଲା ଏବେ ଟିକେ ବର୍ଷା ପକେଇାଣି ଏବେ ତ ସ୍କୁଲ ଆଜିଠୁ ଖୋଲିଲା ପିଲା ମାନଙ୍କର
ହଁ ତମେ କଣ କରୁଛ ଏବେ ମାନେ କଣ କରୁଚ଼ ଏବେ ପାଠ ପଢା ପଢି ନା ନାଇଁ
ନାଇ ନା ପାଠ ପଢା ପଢି ସରିଲାଣି
ହଁ।
ଉଁ ତମେ
ମୋର ବି ସରିଲାଣି
ଉୁଁ ଏବେ ତମେ କଣ କରୁଛ
ମୁଁ ଏବେ ଘରେ କିଛି ନାହିଁ ପଢାପଢି ଚାଲିଛି ଆଉ
ହୁଁ ପଢାପଢି ଚାଲିଛି ଆଉ ଦେହ ପା ଘରେ ସମସ୍ତଙ୍କର ଭଲ ନା
ହଁ ହ୍ୟାଲୋ।
ହଁ।
ହଁ ଭଏସ ଟ କ୍ଲିୟର ଆସୁନି ତ ମୁଁ କହିଲି
ହୁଁ ସୁଭିଲା ନା
ହଁ ହଁ ଏବେ ଶୁଭିଲା
ହୁଁ ତ ଏବେ ସବୁ କଣ କରୁଛନ୍ତି ଘରେ
ହ ଘରେ ସମସ୍ତେ ବସିଛନ୍ତି ଆଉ ଏବେ ତ ରୋଷେଇ ଆଉ ଟିକେ ପରେ ହବ ଆଉ
ଆଉ କିଏ ତମେ କରିବ ନା ତମ ଘରେ ଆଉ କିଏ ଅଛନ୍ତି।
ନାଇଁ ମା କରିବେ ନା ମୁଁ କରିରେନି।
ଆଚ୍ଛା ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି।
ଆମ ଘରେ ବାପା ମା ଭାଇ ମୁଁ ଆଉ।
ଓ ଭଲ ଆଉ ଗୋଟେ ଛୋଟ ଫ୍ୟାମିଲି।
ହଁ।
ଏବେ ବଢିଆ ଆଉ
ନାଇଁ ଆଉ ଯୋଉ ଆମର ଏକାଠି ସବୁ ରହୁଛନ୍ତି ନା ବଡ ବାପା ବଡ ମା ଆଉ ତାଙ୍କର ଗୋଟେ ପୁଅ ହୁଁ
ଓହୋ ହୁଁ ଆଜି ଯୋଉ ଭଳିଆ ବର୍ଷାଟା ହଉଛି ପିଲା ମାନଙ୍କର ଯୋଉ ନୁହ ଆ ସ୍କୁଲ ଟା ଖୋଲିଲା ଜମା ଇଚ୍ଛା ଅନୁଥ ହଉ ନଥିବ ତମର ଯିବା ପାଇଁ
ହଁ।
ଛୋଟ ପିଲାଙ୍କୁ ତ କଣ କହିବ ଯାହାର ବି ଫିସ୍ ଅଛି କି ବାହାରେ କୌଣସି କାମ ଆଜି ଯୋଉଭଳିଆ ପାଗଟା ହେଇଛି କାହାର ବି ଯିବାକୁ ଇଚ୍ଛା ହଉନି
ହଁ କିରେ ହ ଏଇ ପାଖରେ କଆଁ କରିବାକୁ ଇଚ୍ଛା ଅଛି କହନି
ଏଇ ପାଖରେ ବୁଲିବା ପାଇଁ ଇଚ୍ଛା ଅଛି ବୁଲିବା ପାଇଁ ଇଚଛା ଅଛି
ହଁ ବୁଲିବାକୁ ଯୋଉ ବର୍ଷା ଟା ହଉଛି ବୁଲିବାକୁ କାଦୁଅ ଫାଦୁଅ
ଟିକେ ଟିକେ ଯାଛୋପାଟେ ବର୍ଷା ହଉଛି ଆଉ
ହଁ ଆମ ଯୋଉ ଏଇ ଟାଇମ ରେ ଗୁପଚୁପ୍ ଅଛି କୁଆଖିଆରେ
ହୁଁ ହୁଁ
ସେ ଗୁପଚୁପ ଟା ଖାଇଦବ ପୁରା ମସ୍ତ ଲାଗିବ ଏଇ ଯଉ ପାଗଟାରେ
ଓଁ
ଆଉ ତମ ଘର ପାସେ ସବୁ କଣ କଣ ମନ୍ଦିର ଅଛି
ହୁଁ
ତମ ଘର ପାଖରେ କଣ କଣ ମନ୍ଦିର ଅଛି
ସବୁ ମନ୍ଦିର ତ ଏମିତି ଦେଖିବାକୁ ଗଲେ ସବୁ ମନ୍ଦିର ଅଛି
ହୁଁ ହ୍ୟାଲୋ କିଏ କିଏ ମନ୍ଦିର ସବୁ ଅଛି।
ହଁ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ସବୁ ମନ୍ଦିର ତ ଅଛି। ହୁଁ ତମର।
ଆଉ ତମର ସେଇଠି ପୂଜା କଣ ଫେମସ।
ଆମର ପୂଜା ସେମିତି ତ କିଛି ନାହିଁ। ହ ଏତେ ବି ସବୁ ତ ସେମିତି ଅଳ୍ପ ବହୁତ ହୁଏ ସବୁ ହୁଏ ଆଉ
ଉୁଁ ହୁଁ ଆମର ଏବେ ଏଠି ଯେମିତି ଦୁର୍ଗା ପୂଜା ଟା ପୁରା ବହୁତ ଭଲ ଭାବରେ ହୁଏ ପାଞ୍ଚ ଦିନ ପୂଜା ହୁଏ କଖାରୁ ବଳି ଦିଆଯାଏ। ମାଙ୍କ ମୂର୍ତ୍ତି ତିଆରି ହୁ ଆଉ ଜାଣିଛୁ
ପୂଜା ହୁଏ ଯେ ହେଲେ ଏତେ ବି ବଡ ଆକାରରେ ନୁହଁ
ଲ ଲକ୍ଷ୍ମୀ ପୂଜା ବି ହୁଏ ଆମର ଏଠି ଆଉ ଯୋଉ ରଥ ଯାତ୍ରା
ହୁଁ।
ରଥଯାତ୍ରା ସ ଏବେ ସ୍ନାନ ପୂର୍ଣ୍ଣିମା। ଏବେ ହେଲା କି ଏବେ ହବ ବୋଧେ ସ୍ନାନ ପୂର୍ଣ୍ଣିମା। ଜାଣିଛ ନା ସ୍ନା ସ୍ନାନ ପୂର୍ଣ୍ଣିମା କଣ ଜାଣିଛ ନା?
ହଁ ହଁ ଜାଣିଛି।
କଣ ସେଟା?
ସ୍ନାନ ପୂର୍ଣ୍ଣିମା ମାରେ
ହଁ ମୁଁ କହୁଛି ଶୁଣ ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଉଁ ଗାଧାନ୍ତି ଆସିକି ତାଙ୍କ ସ୍ଥାନ ଛାଡିକି ବାହାରକୁ ଆସିନ୍ତି ଗାଧାନ୍ତି ଗାଧେଇଲା ପରେ ଏ ଯୋଉ ଗରମ ହଉଛି ନା ସେଥିପାଇଁ ଗାଧା ତାପରେ ତାଙ୍କୁ ଜର ହୁଏ ରୀତିନୀତି ଅନୁସାରେ ଜର ହୁଏ। ଯାଇକି ସେ ମାଉସୀ ମା ମନ୍ଦିରେ ରୁହନ୍ତି। ଉଁ ଯାଇକି ରୁହନ୍ତି ତାପରେ ରଥଯାତ୍ରା ହୁଏ। ବାହୁଡା ଗୁଣ୍ଡିଚା ଜାଣିଛ ନା? ଗୁଣ୍ଡିଚା ହବ ତାପରେ ଗୁଣ୍ଡିଚା ମାଉସୀ ତାଙ୍କର ମାଉସୀଙ୍କ ନା ଗୁଣ୍ଡିଚା। ତାଙ୍କ ଘରକୁ ଯିବେ ତାପରେ ନ ପୋଡ ପିଠା ସବୁ ପ୍ରକାର ପିଠା ସେଠି ହବ ଖାଇବେ। ତାପରେ ବାହୁଡା ହବ। ତମେ ଯାଇଛ ନା କେବେ ପୁରୀ ରଥଯାତ୍ରା ଟାଇମରେ? ହ୍ୟାଲୋ। ଯାଇଛ ନା ତମେ କେବେ?